ହ୍ୟାଲୋ ଆଜ୍ଞା ନମସ୍କାର ହାପି ରଜ।
ହାପି ରଜ ସଂକ୍ରାନ୍ତି। କେତେ ତ ବୁଲିଥାନ୍ତୁ କେତେ ଖାଇଥାନ୍ତୁ ସବୁ ପଥର ଫାଟିଲା ଏଇ ବର୍ଷା ଆଉ ଏଇ ଯୋଉ ଫ୍ୟାନ ସାଉଣ୍ଡ ହଉଛି ର ମୁଁ ବନ୍ଦ କରିଦିଏ ଫ୍ୟାନ ତ ଏଇଗୁରା
ଏ ରା ଯୋଉ ବହୁତ ଦିନ ହେଇଗଲାଣି ରହି ରହି ସେଇଥି
ନାଲୋ ବହୁତ ଦୁ ଦିନ ନ ଏଇ ଆରମସା ଲଗା ହେଇଛି ବହୁତ ଦିନ କଣ ଏଇ ବା ପୁଅ ଘରେ ଅଛି ମୁଁ ପୁଅ ଘରେ ଏଇ ଖାଇ ଯାଇଛି କାପା ଶୀଟର
ଓହୋ ହଉ ବନ୍ଦ କରିଦେ ନହେଲେ।
ହଁ ଏ ବନ୍ଦ କରିଦେନି ଏଇରା ସବୁ ଲକ୍ ସିଷ୍ଟମ ହଉଛି ଓଲଟା ସିଷ୍ଟମ ସବୁ ବୋର୍ଡ ଲାଗିଛି ତୁ କିଛି ଜାଣିପାରିବୁନ କୋଉଟା କଣ ସେ ବନ୍ଦ କଲେ ସେଟା ବନ୍ଦ ହବନି
ହଁ ବା ଦି ଦି ଟା ରହୁଥିବ କୋଉଟା ତଳକୁ ଲଗେଇଲେ ହୁଏ ଏଇଟା ଉପରକୁ ଲଗେଇଲେ ହୁଏ ଏମିତି
ସେଇଟା ବନ୍ଦ ହେଲାନି ହ ଖଡ କଡ ହଉ ଶୁଭୁଚି ତ କଥା ଆଉ କ
ହଁ
ଆଉ ବନ୍ଧୁ ତମର ସବୁ କ୍ଲିଅର ହେଇସାରିଲେଣି ରଜରେ?
ହଁ ମୋର ସବୁ ସରିଲାଣି। ହଁ ଖ
କେତେ ଆମ୍ବ କେତେ ମିଠା କେତେ କଦଳୀ ସବୁ ଖାଇକି ଝାଡା ହଉଥା ହଉ
ହଁ ବା ଡେଲି କଦଳୀ ଡେଲି ମିଠା ଡେଲି ଆମ୍ବ କେତେ ଖାଇବୁ?
ହଁ ବା।
କଦଳୀ ଖାଇ ଖାଇ ମିଠା ଖାଇ ଖାଇ ମୋତେ ଚିଡ଼ ଲାଗିଲାଣି ଡେଲି ଗୋଟେ ଗୋଟେ କଦଳୀ ଆଣି ଦେଇଦୋ ଉଛି ମୁଁ ଖାଉଛି।
ଆର ବର୍ଷ ଭଳିଆ ଏ ବର୍ଷ ଆମ୍ବ ଭାଇରାଲ ହେଲାଣି ଝାଡ଼ା ଫାଡା ହୋଉଛନ୍ତି।
ହଁ ବେଶୀ ଖାଇଲେ ହେବେନି ନା। ଆରେ ଦେଖେ ଆମ୍ବରେ କିଛି ପ୍ରୋବ୍ଲେମ ନଥାଇପାରେ କିନ୍ତୁ ଲୋକ ବେଶୀ ଖାଇଲେ ହବ। ମୋ ମାମା ଯେମିତି ବେଶୀ ଖାଉଛି ଆମ୍ବ ଆଗରୁ ଖାଇ ଆସିଲେଣି ତାର କିଛି ହୋଉନି କିନ୍ତୁ।
ନା ଲୋ ଆମେ ଆମ୍ବ ଖାଇଲେ ଆମର କିଛି ହବନି ଆମ ଦେହରେ ଆମ୍ବଟା ସୁଟୁ ବେଳୁରୁୁ ହେଇଯାଇଛି। ଆମେ ଟିକେ ଆମ୍ବ ଅଧିକ ଖାଇବାକୁ ପସନ୍ଦ କରୁ ଆମ୍ବ ପଣସ।
ହେଲେ ବି ଯେତେ ପସନ୍ଦ କଲେ ବି ତମର ଇଏ ହବନି ନା।
ହଁ। ଆଉ କଣ ଖାଇଛୁ ସକାଳେ?
ମୁଁ ତ ଥରୁଚି କଣ ଏଇ ଗୋଟେ ଆରିଷା ପିଠା ଖାଇଥିଲି ଆଉ ଗୋଟେ ଗୋଟେ କଦଳୀ।
ହୁଁ।
ହଁ। ଆଉ ତୁ କଣ ଖାଇଚୁ?
ମୁଁ? ମୁଁ ଏଇ ଚାହା ଟିକେ ଖାଲି ପିଇକି ଠାକୁରଙ୍କ ପାଖକୁ ଆସିଥିଲି ବା ଗାଁକୁ। ବାଘୁଆ ଶୁଣୀ ପାଖକୁ ଭୋଗ କରିବା ପାଇଁ। ଆଉ ଏଇ ପୁଅ ଘରେ ଅଛି ତାଙ୍କର ଏଇ ଦେଇ ରୋଷେଇ କରୁଛନ୍ତି ଅରୁଆ ଫରୁଆ ଖାଇଖୁଇକି ଯିବୁ ଆଉ।
ହଁ ତୋ ଝିଅ ତ ନାହିଁ ଘରେ ଏକୁଟିଆ ହେଇକିନା କିଛି ଘୋଘା ନଥିବ।
ନାଁ ମୁଁ ଏଇ ଫୁଣି ବା କ ଥା ହୋଉଥିଲି ସିଏ ଫୋନ୍ କରୁଥିଲା ନା କଣ ଏଇ ମାଉସୀ ନମ୍ବରରୁୁ କି ତା ମାଉସୀ ଫୋନ କରୁଥିଲା ମୁଁ କାଟିଦେନି ଦିଇଥର ମୁଁ କହିଲି ଏଇନା କଥା କଥା ହୋଉଛି ଆଉ କଟିଯିବ ନହେଲେ ମୁଁ କାଟିଦେନି।
ଓହୋ।
ହୁଁ।
ସିଏ ପା ବୁଲୁଥିବ ହେଇକି ନା ଆଜି ରଜ ଗାଧେଇ ପାଧେଇ ରେଡି ହେଇକି ମେକଅପ ସେ ମେକପ୍ ହେଇକି ବୁଲୁଥିବ।
ହଁ ତାର ଏଇ ପୁଣି ସ୍କୁଟିରେ ତାଙ୍କର କୁଆଡେ ବୋଲି କୁଆଡେ ବୁଲୁଥିବେ ତାଙ୍କ ହୁଁ ରଜ ଠିକ୍ ତାଙ୍କର ହୋଉଚି।
ସିଏ ପା କାଲି ଗଲେ ନା କଣ?
ହଁ। ନାଁ ନାଁ କାଲି ଖାଇ ପିଇକି ଚାରିଟା ବେଳକୁ ପଳେଇଲେ।
ଓହୋ।
ତାପରେ ତ ମେଘ ପବନ ଯେତେବେଳେ ସାଢେ ଚାରିଟା ପାଞ୍ଚଟା ହେଲା ମୁଁ କହିଲି ଆଲୋ ହେ କୋଉଠି ଯଦି କାହା ଥିବ କି କଣ ମୁଁ ଟିକେ ଫୋନ କରେ ଯୋଉ ମେଘ ପବନ ହେଲାଣି। ତାପରେ ଫୋନ୍ କଲା ବେଳକୁ ଝିଅ ପାଖକୁ କହିଲା ଆମେ କେତେଓଳେ ପହଞ୍ଚି ସାରିଲୁଣୁ।
ସେ ପୁରା ଗାଡି ଟାକୁ ରକେଟ ପରିକା ଚଲଉଛି। ହୁଁ।
କହିଲା ମେଘ ପବନ ଆଡେ କିଛି ନାହିଁ। ମୁଁହିଲି ହଉ ଆଡେ ପ୍ରବଳ ହେଲାଣି ପବନ ମେଘ ଅନ୍ଧ ଉଧାର କରି ଘଡ ହେ କାଲିି ଇଲୋ କାଲି ଶୁଣୁଲୋ କାଲି କେତେ ତ ଜୋରେ ଯୋଉ ଘଡ଼ଘଡ଼ିଟା ମାଇଲା ଦେଖିଛୁ ନା?
ହଁ ବା।
ଇଲୋ ଅନାନୀ ଇଏ ଛୁଆ ଯୋଉ ନାହାଳା ନାହାଳି ଲୋ ଶୋଇଥିଲା ଦୋଳିରେ। ଏକାଥରେ ଆକଚିଆ ହେଇକି ନାହାଳିଲା ଯେ ଏତେ ଜୋରରେ ତାପରେ ଡୋ ଡରିକି ପୁରା ହାନିଆ ସିଏ ମାନେ ସାଉଣ୍ଡ ଟା ଠିକି ଆମ ଘରେ କହିବୁ। ତାପରେ ଧରିନି କେତେ ସମୟ ପରେ ଯାଇକି ରା ପିଟେଇଥିଲା ତାପରେ ରାହା ଫିଟେଇକି ନାହାଳି ଥିଲା ପୁରା ଚୁପ୍ ତାପରେ।
ହୁଁ।
ହୁଁ।
ଏଇ ଖୁଣା କଣ କରୁଚି ଶୋଇ ପଡିଚି।
ନା ଲୋ ଶୋଉନେଇଁ ଘର ଚାରିଆଡେ ଅନଉଚି ଅ ଏଇଟା କା ଘର ଏ ଭାବୁ ନା କଣ ଅନଉଚି ଚାରିଆଡେ ଶୋଉନି ହେ ହେ ଏଇ ଖୁଣି ଖେଳୁଚି।
ତୋରି ପାଖରେ ଅଛି?
ହଁ ମୋରି ପାଖେରେ ଏଇ ତାଙ୍କ ରୁମ ରେ ଏଇ ଖଟ ଉପରେ ଶୋଇଚି ମୁଁ ଏଇ ବସିି କଥା ହଉଚି।
ଆଉ ତାଙ୍କ ପୁଅ?
ପୁଅ, ପୁଅ ଯାଇଚି ତାର କୁଆଡେ ରଜ କରୁଚି ବୁଲିକିରି ହିଁ ହିଁ।
ରଜରେ ଛୁଆ ଘରେ ରହିବେ ନା।
ଏ ଏଇ କିଏ ଆମ ଏଇ ଯୋଉ ଧନବାୟା।
ହଁ।
ଧନ ବାୟା ଯାଇଚି ତା ମାମୁଁ ଘରକୁ।
ଓ ସିଏ ମାମୁଁ ଘରୁ ପଳେଇଚନ୍ତି କି।
ହଁ କାଲି ଠାରୁ ତାଙ୍କ ଯାଇଚନ୍ତି।
ଓ ହୋ।
ହଁ। ଆଉ ରାତି ଦିନ ଖାଇବା ହେଇଚି ଅରୁଆ, ଡାଲମା ହେଇଥିବ ଆଉ। ସମସ୍ତଙ୍କ ପାଇଁ ଅରୁଆ ହୁଏ ନା ଖାଲି ହଉଚି ଯିଏ ମାନଙ୍କର ସଂକ୍ରାନ୍ତି ସେମାନେ ଖାଇବେ?
ଆମର ହୁଏତ ସଂକ୍ରାନ୍ତି ଯୋଉମାନେ ଖାଆନ୍ତି। ଆଜି କଣ କରିଚନ୍ତି କେଜାଣି। ନ ପୁରା ଯଦି ବି ଅରୁଆ କରିଦେଇଥିବେ ସମସ୍ତେ ଖାଇଦେବେ। କେତେ ଆଉ ଅରୁଆ ଉଷୁନା ଦି ପ୍ରକାର କିଏ କରୁଚି।
ହଁ ତତେ କଣ ଭୋକ ହଉନି ତୁ ଜଳଖିଆ ଖାଇଲା ବେଳକୁ ଭାତ ଖାଉଛୁ ଯାଇକି ସଞ୍ଜ ବେଳେ।
ଏ ମୋତେ ଭୋକ ହଉନି। ମୁଁ ଏଇ ଆ ଟିକେ ଫଳମୂଳ ଖାଇଦେଉଚି। ଯଦି ରୁଟି ଫୁଟି ଖାଉଛି ଖାଉଛି ନହେଲେ ମୁଁ ଖାଇବି ତିନିଟା ଚାରିଟା ବେଳକୁ ଭୋକ ଲାଗିବ ଆଉ।
ହୁଁ। ଆଉ।
ଆଉ କଣ?
ପିଠା ଖାଇଚୁ ପିଠା?
ନା ଆଜି କିଛି ପିଠା ପିଠା ଖାଇନି ଖାଲି ବା ଫଳ ଖାଇଚି। ଏ ଯୋଉ ସେଉ ଗୋଟେ ଆପ ନା ଯୋଉ ଆପେଲ ଫେରେ କହୁଚି ସେଉ ଗୋ ଗୋଟେ କଦଳୀ ଗୋଟେ ଆରିସା ପିଠା ଗୋଟେ ଖାଇଚି।
ହୁଁ।
ହଁ।
ଓହୋ ଏତିକି ଖାଇଚୁ ଭୋକ ହବନି ଭାତ ଖାଇନୁ।
ହଁ ଖାଇବି ବୋଧେଆଉ ଅରୁଆ ଫରୁଆ ହେଇଚି ଏଠି।
ହଁ। ଏଇ ଆମର ଏଇ ରୋଷେଇ ଦେଇ ସଇଲାଣି ଖାଇବି ଆଉ ପଳେଇବି ଯାଇଁକି ଶୋଇନି ଆଉ କାଲି ରା ରାତିରେ ମତେ ନିଦ ମାଇଲାନି। ସେ ଯାଇକି ବାରଟା ତୋ ମଉସା ବାରଟା ପରେ ଗଲା ବେଳକୁ ଭୋଜି ସରେଇକି ସେତେବେଳେ ମୋ ଦେହ ପୁରା ଗରମ ମାନେ ମତେ ନିଦ ମାଇଲାନି ଦିଟା ପରେ ଯାଇକି ମୁଁ ଶୋଇଚି। ହଁ ବା। ଦିଟା ପରେ ଶୋଇନି ଯାଇକି ଉଠିନି ହେଇ ଛଅଟା ବେଳେ ଉଠିନି ମୁଁ କହିନି ଶୀଘ୍ର ମନ୍ଦିର ଯିମି ଉଠିକି କାମ ସାରେ ଫେରେ ଛୁଆ କାମ କରିବୁ ନା ନାଇଁ।
ହୁଁ।
ଛୁଆ କାମ ଘଣ୍ଟେ।
ହଁ ତାର କାମ ଅଛି ଫେର ତାକୁ ପୋଛି ପୋଛା ଦବୁ ଇଏ ପୋଛି ହଉଚି ନା ସେ? ହ୍ୟାଲୋ।
ହଁ। ହ୍ୟାଲୋ।
ହୁଁ ତୋ ପୁଅ ଗାଧଉଚି ନା ନାଇଁ?
ମୁଁ ତା ତା ମାଣ୍ଡିଆକୁ ବା ଭାଙ୍ଗି ଦେଇଚି ଇଏ କରିକି ଆଉ ମୁଁ ଗାଧୋଇ ଦେଇ ନେଇ ପୋଛି ଦେଉଚି ଆଉ ମାଣ୍ଡିଆ ଦେଇ ଏ ରାସ୍ତା କଡରେ ବିକ୍ରି ହଉଚି ସେଇ ଛକ ପାଖରେ ସେଇ ଇଏ ସ୍କୁଲ ପାଖରେ ଆମ ସେଇ ହଁ ସେଇ ନାଁ କାହିଁ ଧରଚୁ ସେଇ ସ୍କୁଲ ପାଖରେ ବି କ୍ରି ହୋଉଚି ସେଇଠୁ ନେଇକି ଯିବି ଦେଖିନି ହଁ।
ହଁ ସେଇଠୁ ଗୋଟେ ନେଇଯିବୁ ତାକୁ ଗାଧେଇ ଦବୁ।
ହଁ।
ସେଇ ଦବୁ ପାଣି ରେ ବସିଲା ବେଳୁ ଚବ ଚବ କରୁଚି ନା ଏମିତି ଚୁପଚାପ୍ ବସୁଚି?
ନା ଚବ ଚବ ହେଇନି ହବ ଆଉ। ଚବଚପ ହେବା ଟାଇମ୍ ହେଇଗଲାଣି ଆଉ ମାସେକ ଚବଚପ କରିବ ଆଉ।
ଓଁ।
ହଁ।
ଆଉ ଟିକେ ବଡ ହେଇଗଲେ ସେ ଦି ଜଣ ଭାଇ ଭଉଣୀ ମିଶିକି କଣ ତାର ଘରକୁ କରିବେ? ହୁଁ ତାର ଅତାପତା ପାଇବୁନି।
ଭଉଣୀ ତ ବେଶୀ ହଉଚି ଆଉ।
ତେବେ ସିଏ ଯେତିକି ହଉଥିଲା ଇଏ ଫେରେ ବଡ ହେଇଗଲେ ଟିକେ ଦି ଜଣ ମିଶିକି କରିବେ।
ହଁ। ଦଶ ବିଧି ହେଲାଣି ନା। ହୁଁ ହଁ ହଁ ଏଇ ବର୍ତ୍ତା ଟା ପଘରା ହେଉଚି ଏଇ ଖାଇବୁ ଏଇ ଖୁଣି ଆଉ ଏଇ ମଉସା ଆଇଲେ ଏଇ ଖୁଣି ଖାଇକି ମେଘ ଆଇଲାଣି କଣ ପଳେଇବୁ ଖାଇ ପି କି ଆଉ।
ହଁ ତ ରଜ ଟା ଗୋଟେ ବର୍ଷା ହଉଚି ଠିକ ଟାଇମ୍ ରେ
ନା ଲୋ କାଲି ଫାଷ୍ଟ ରଜ ଶୋଇଲା ମେଘ ହେଇଲା ଭଲ ହେଲା ନା ପାଞ୍ଚଟା ବେଳକୁ ସେତେବେଳୁ ଆଉ କି ରଜ ଚାରଟା ବେଳୁ।
ଉଁ ବୁଝିପାରୁନୁ କି ଆମର ବା ରାତିରେ ପ୍ରୋଗ୍ରାମ ଏଇ ଯୋଉ ରଜମ ବ ଯୋଉ କରୁଛନ୍ତି ମ୍ୟୁଜିକ୍ ଚେୟାର ହେରିକା ସବୁ କମ୍ପିଟିସନ ରଖିଥିଲେ କିଛି ହେଲାନି।
ହବ କାଲି ବାତିଲି ହେଲା ଆଜି ଫେରେ ଯଦି ହବ ବାତିଲ ହବ କଣ ହବ ହେ
ଆ କିଛି ନାଇଁ ହଁ ବା ଏ ପଇସା ଖର୍ଚ୍ଚ କରିକି ସବୁ ଜିନିଷ ଆଣିଥିଲେ ଆର ବର୍ଷ ବି ସେଇୟଆ କରିଥିଲେ ପ୍ରାଇଜ୍ ଆଣିଥିଲେ ପଇସା ଖର୍ଚ କରି କିନ୍ତୁ ନେଇକି ଫେରଇ ଦେଲେ ଆଉ କଣ କରିବବେ।
ଆରବର୍ଷ ବି ମେଘ ହେଇଥିଲେ କି?
ଲାଷ୍ଟ ରଜ ଦିନ ବା ଯୋଉ ଦିନ ପ୍ରାଇଜ ଦିଅନ୍ତି ସେଇଦିନ ହେଇଥିଲା।
ହଁ।
ଆଉ ଫାଷ୍ଟ ଦି ଦିନ ଠିକ ଥିଲା ଲାଷ୍ଟ ର ଯୋଉ ବର୍ଷା ହେଲା।
ହଁ ତୋର ଆଉ କେତେ ଦିନ ଅଛି ଆଜି କେତେ ଦିନ ହେଲାଣି ଆଉ ଦି ଦିନ ଅଛି ଜମା।
କଣ?
ଆମ ସରିିବାକୁ ଏଇଟା। ଟ୍ୟାକ୍ସ କଂପ୍ଲିଟ୍ ହେବାକୁ।
ଦି ଦିନି।
ଆଉ କେତେ?
କେଜାଣି ହିସାବ କରିନି
କେତେଟା ତୋର ହେଲାଣି ଟ୍ୟାକ୍ସ?
ମୋର ବା ମାାତ୍ର ଏଗାର ଟା ଅନ
ଜମାରୁ ମୋର ଏକୋଇଶି ଟା।
ହଁ ବା ମୋର ଏଗାର ଟା ମୁଁ କୋଉଠି କାହାକୁ ଫୋନ କରୁଛି ନା କଣ।
ତୁ କଲ କରିକି ତୁ କଥା ନ ହଉ ଶୁଣ ଦେକି ମତେ ଧରେ ଦବୁନ ତୋ ମାମାଙ୍କୁ ସେ କଥା ହବନି? ତୁ ଅଧୁର ଟ୍ୟାକ୍ସ ଗୁଡା କିଲିୟର କରୁନୁ କଟିି
କଂପ୍ଲିଟ୍ ହେଇଯାଉଛି ତା ସହିତ ମୋର ସକାଳୁ ସକାଳୁ କମ୍ପ୍ଲିଟ୍ ହେଇାଉଛି ଆଜି କିନ୍ତୁ କଥା ହେଇନି।
ମୁଁ ଆଜି ବି ତା ସହିତ ତୋ ସହିତ ସରିଲା ପରେ ତା ସହିତ ଚାରିଟା ବେଳକୁ କଥା ହବା।
ହଁ ସିଏ ବି ତାପରେ ଅନଲାଇନ ସବୁବେଳେ ରହୁନି ନା। ତାପରେ ରଜ ଟା ମୁଁ କହିଲି ରଜ ଟା କିଏ କୁଆଡେ ବ୍ୟସ୍ତ ଥାଏ ଇଏ ଥିବେ।
ହଁ ଆଉ ରଜ ଟା ହେଲା ବୋଲି ବ୍ୟସ୍ତ ଥିଲେ ବୋଲି ଆମର ବା ପଡି ଯାଉଛି ବାଲି
ହଉ ଦେଖିଆ ପଛେକଣ କରିଆ ଆଉ।
ହଁ।
ହଉ
ହଉ ହଉ ରହ ଆଉ। ତାକ୍ କୁ ମେସେଜ କର ଏଇଗୁଣି ତାର କିଛି କାମ ନଥିବ ତାକୁ ମେସେଜ କର ନହେଲେ ଫୋନ୍ କରିକି। ତୋ ମାମାକୁ ଧରେଇଦେ।
ହ ହ।
ହଉ, ହଁ।